ହ୍ୟାଲୋ
ହଁ
ହୁଁ ନମସ୍କାର।
ହଁ ନମସ୍କାର ଆଉ କଣ କରୁଛନ୍ତି?
ଏଇଠି ଶୋଇଛି ଆଉ କଣ କରିବି ତମେ କଣ କରୁଛ?
ମୁଁ ଏଇଠି ବସିଛି ଆଉ। ଖିଆପିଆ ସାରିକି ବସିଛି ଆଉ ବାସନ ଫାସନ ମାଜିକି ବସିଛି ଆଉ।
ଘରେ ସମସ୍ତ
ହୁଁ ଘରେ ହଜବେଣ୍ଡ ଶୋଇଲାଣି ପୁଅ ବସିକି ଟିଭିି ଦେଖୁଛି। ସେ ଖରାବେଳେ ଶୁଏନି ଆଜ୍ଞା
ଡ୍ୟୁଟି ନାହିଁ ଆଜି?
ଆଜି ନାଇଟ୍ ସିଫ୍ଟ ଅଛି। ରାତିରେ ଯିବେ ସକାଳ ଛଅଟାରେ ଆସିବେ ଆଉ। ଦି ଟା ନାଇଟ୍ ସିଫ୍ଟ ଥାଏ ହଁ ହଁ ପୁଅ ଟିଭି ଦେଖୁଛି। ତାର ଆଜି ଛୁଟି ଅଛି ତ କହିଲା ମୁଁ ଆଜି ଶୋଇବିନି ଟିଭି ଦେଖି
ହଁ ଆଜି ସବୁ ଆଡ଼େ ଛୁଟି।
ହୁଁ ଛୁଟି ଅଛି ମୁସଲମାନ ମାନଙ୍କର ପର୍ବ ଅଛି ନା ଆଜି। ସେଇଥିପାଇଁ ଛୁଟି ଅଛି ଆଉ।
ଆଉ କୁଆଡେ ବୁଲିବାକୁ ଯାଇନ ହଁ ହଁ ସବୁ ଭଲ।
ନାଇଁ ବୁଲିବାକୁ ଗାଁକୁ ଯାଇଥିଲି ଏ ସମର ଭେକେସନ ଥିଲା ପୁଅର ଛୁଟି ଥିଲା ସେତେବେଳେ ଯାଇଥିଲି। ଆଉ ଏବେ ଆଉ କୁଆଡେ ଯାଇ ହଉନି ସ୍କୁଲ ଅଛି ଟ୍ୟୁସନ ଅଛି ପୁଅର ନା।
ଓ ହୋ। ହଁ ଆ ମଝିରେ ଆଉ କିଛି ପାଟି ଫାଟି କରିନାହାନ୍ତି ନା?
ପାର୍ଟି ଫାଟି ଏବେ କରାହେଇଥିଲା ଆମର ଜଣେ ଭାଉଜଙ୍କର ଆନିଭର୍ସରୀ ଥିଲା ତ।
ହଁ।
କରାହେଇଥିଲା ପାର୍ଟି କରାହେଇ ଦି ଦିନ ତଳେ ତ ଆଉ କରାହେଇଥିଲା ତାଙ୍କ ଘରକୁ ସବୁ ଯାଇ ଥିଲୁ ଆଉ।
କଣ ସବୁ ଅ-ଅ ହେଲା ମଜା ମସ୍ତି।
ହଁ ମଜାମସ୍ତି ତ ହୁଏ ଯୋଉଠି ନଣନ୍ଦ ଭାଉଜ ସବୁ ଥିବେ ସେଇଠି ତ ମଜାମସ୍ତି ହବ ହସ ତ ହବ ଆଗେ। ଆଉ ଭାଉଜ ଦୁଇଜଣ ଥିଲେ ମୁଁ ଯାଇଥିଲି ମିଶିକି ରୋଷେଇବାସ କଲୁ କେକ୍ କାଟିଲୁ ଖାଇଲୁ ଆଉ।
କଣ ହେଇଥିଲା ରୁଷେଇ?
ପୁରୀ, କ୍ଷୀରି, ଆଉ ପନିର ତରକାରୀ, ଆଉ ମିଠା ଆଉ।
ହୁଁ ହ।
ଖାଇ ପିଇକି ଆସିଲୁ ଆଉ।
ମାନେ ଦୁଇ ଭାଉଜଣଙ୍କର ଗୋଟେ ନଣନ୍ଦ।
ହଁ ହଁ ଗେହ୍ଲା ନଣନ୍ଦ ତ।
ଗେହ୍ଲା ନଣନ୍ଦ।
ହଁ ବା ଆପଣଙ୍କର କେହି ନଣନ୍ଦ ଅଛନ୍ତି?
ଆଉ ମୋର ଗୋଟେ ନଣନ୍ଦ ଅଛନ୍ତି ମୋର ବଡ ସେ ବି ମୋର ଗେଲ୍ହା।
ହୁଁ ହୁଁ। ତାଙ୍କର ବି ତମେ ଗେହ୍ଲା ହେଇଥିବ ଛୋଟ ନା ତମେ?
ହଁ-ଅ-ଅ-ଅ ମୁଁ ଛୋଟ ନା ସେଥିପାଇଁ ମୁଁ ତାଙ୍କର ଗେହ୍ଲା ମୋର ଛୋଟ ହେଇଥିଲେ ମୋ ନଣନ୍ଦ ମୁଁ ତାଙ୍କୁ ବେଶୀ ଗେହ୍ଲା କରିଥାନ୍ତି।
ହଁ-ଅ-ଅ ଯେହେତୁ ସେ ବଡ ହେଇ ଯାଉଛନ୍ତି ନା ତ ସିଏ ତମକୁ ଗେହ୍ଲା କରିବେ।
ହଁ ମତେ ଗେଲ କରନ୍ତି। ଆଉ ମୁଁ ଗଲେ ମୋର ଯେ ନଣନ୍ଦେଇ ଅଛନ୍ତି ନା ଭାଇ ସେ ବହୁତ ଚିଡ଼ାନ୍ତି ମତେ ବହୁତ।
ଏ ଛୋଟ ହେଲେ ନା ସମସ୍ତେ ଲାଗିବେ ତମେ ସବୁଠୁ ଛୋଟ ହେଇଥିବ। ସେଥିପାଇଁ ଚିଡଉଥିବେ ଆଉ। କଣ ଚିଡାନ୍ତି ତମକୁ?
ମୋତେ କୁହନ୍ତି ପାଗେଳି।
ହଁ ଆ ସେଇଟା ପ୍ୟାରରେ କହନ୍ତି। ପ୍ୟାର ସେ ଡାକନ୍ତି ତମକୁ ସେମିତି। ତି ନା ଧ ନାଁରେ ଯେତିକି ଭଲ ଭଲ ପାଇବା ନଥାଏ ସେଇଟା ଡାକିଲେ ନିଜେ ଗୋଟେ ନାଁ ଦେଇକି ଡାକିଲେ ଏଟା ବେଶୀ ଭଲ ପାଇବା ଥାଏ।
ହଁ।
ଆଉ ବର୍ଷା ଫର୍ଷା ହଉଛି?
ନା ଆମର ବର୍ଷା ଉଠେଇଥିଲା କିନ୍ତୁ କୁଆଡେ ପଳେଇଲା କିଏ ଜାଣେ?
କୁଆଡେ ପଳେଇଲା ଦେଖିଥାନ୍ତ ସିନା କୁଆଡେ ଗଲା।
ହୁଁ ସେତ ପଳେଇଲା ଘଡ ଘଡି ମାଇଲା ବିଜୁଳି ମାଇଲା ସବୁ ମାଇଲା କିନ୍ତୁ ବର୍ଷା ଗାଏବ।
ପଳେଇଲା ସେ-ଏ-ଏମ୍। ସୂର୍ଯ୍ୟ ଦେବତା ଟିକେ ରାଗିକି ଅଛନ୍ତି ତ ସେଥିପାଇଁ ବର୍ଷା ହଉନି।
ସୂର୍ଯ୍ୟ ଦେବତା ଆ ସୂର୍ଯ୍ୟ ଦେବତା-ଆ-ଆ-ଆ ରାଗିଲେ ବ ର୍ଷା ନାଇ ସୂର୍ଯ୍ୟଦେବତା ଯଦି ରହିଥାନ୍ତେ ସେ ତ ଖରା ଦେଇନଥାନ୍ତେ। ବର୍ଷା ଦେଇଥାନ୍ତି ଇନ୍ଦ୍ର ଦେବତା ରାଗିଛନ୍ତି ହଁ। ଇନ୍ଦ୍ର ଦେବତା ରାଗିନାହାନ୍ତି। ଜିନ୍ଦ୍ର ଦେବତା ଯଦି ବେଶୀ ଅସନ୍ତୁଷ୍ଟ ଥାନ୍ତେ ରାଗିଥାନ୍ତେ ତାହେଲେ ସେ ବେଶୀ ବର୍ଷା କରିଥାନ୍ତେ। ଇନ୍ଦ୍ର ଦେବତା ବେଶୀ ଖୁସି ଅଛନ୍ତି ବୋଧେ ସେଥିପାଇଁ ଟୋଟାଲ ବର୍ଷା ହଁ
ତାହେଲେ ତାଙ୍କୁ ରଗେଇବାକୁ ପଡିବ ନରଗେଇଲେ ବର୍ଷାଟା ହବନି। ଲୋକମାନେ ହଇରାଣ ହେବେ।
କିନ୍ତୁ ଗାଁରେ ବର୍ଷା ହଉଛି ଯୋଉଠି ଫସଲ ହବା କଥା ସେଇଠି ତ ବର୍ଷା ହଉଛି ନା।
ସେଇଠି ବର୍ଷା ହଉଛି। ଗାଁରେ ତ ହଉଛି କେତେ ଦିନି ହେଲାଣି ର
ହୁଁ ଆଉ ସହର ଜାଗାରେ ସବୁ କୋଉଠିି ଫସଲ ଅଛି ନା କିଛି ଅଛି ସେଠି ବର୍ଷା ହେଲେ ଖୁସି ନହେଲେ ଖୁସି କିନ୍ତୁ ଗାଁରେ ବର୍ଷା ନହେଲେ ଫସଲ ହବନି।
ଙ୍କର ଏସି ଲାଗିଛି ଆରାମରେ ଶୋଇବେ ତାଙ୍କର କଣ ଅଛି ନା?
ହୁଁ ଆଉ ସହ ଗାଁ ର ଫସଲ ନହେଲେ ହେଇପାରିବନି।
ଆଉ ଗାଁ ଆଡେ କୁଆଡେ ଯାଇଥିଲେ ବୁଲି?
ହୁଁ ଗାଁ ଆଡେ ନା ଯାଇନି।
ଉଁ ବାପଘର କୋଉଠି ଆପଣଙ୍କର?
ବାପଘର ବାପଘର ଅଛି ଉଁ ମୋ ମମି ବାପା ଯୋଉର ଛନ୍ତି ସେଇଟା ମୋ ବାପଘର।
ଯାଇନ ମମି ବାବାଙ୍କ ପାଖକୁ?
ନା ଯାଇନି। ମୁଁ ସେଦିନ ଯାଇଥିଲି ଆଁ ଗୋଟେ ଜାଗାକୁ ଯାଇଥିଲି। ବୁଲିବା ପାଇଁ ତ ମମି ବାପା ଆସିଥିଲେ ସେଇଠି ଦେଖା କରିଦେଇ ଆସିଥିଲି ତାଙ୍କୁ।
ଓ ପାଖରେ ରହୁଛନ୍ତି ବୋଧେ ନା?
ହଁ ହଁ ହଁ ଏଇଠି ପାଖରେ ରହୁଛନ୍ତି।
ପାଖରେ ରହିଲେ କିଛି ନାଇଁ ଯେତେବେଳେ ଇଛା ଯାଇକି ଦେଖି ଦେଇକି ପଳେଇ ଆସିବ, କିନ୍ତୁ ରହିହ ବନି ପାଖରେ ରହିଲେ ରହିହବନି। ପାଖରେ ରହିଲେ ବା ବାପା ମାଙ୍କ ପାଖରେ ଯାଇ ରହିପାରିବନି।
ହଁ ଦୂରରେ ରହିବ ଗଲ ବାପା ମାଙ୍କୁ ଦେଖା କରିବା ପାଇଁ। ଉଁ ଇଚ୍ଛା ହେଲେ ପନ୍ଦର ଦିନି ମାସେ ରହି କିରି ଆସିପାରିବ କିନ୍ତୁ ପାଖରେ ହେଲେ ହଁ ତମେ ତ ଏଇଠି ପାଖରେ ଅଛ। ତମେ ତ ଡେଲି ଦେଖୁଛି ପୁଣି ରହିିବି ଆସି କଣ।
କହିବେ ଯା ବୁଲି ଦେଇକି ପଳେଇ ଆସୁ ସକାଳେ ଯା ସନ୍ଧ୍ୟାକୁ ପଳେଇ ଆସୁବୁ।
ସନ୍ଧ୍ୟାକୁ ପଳେଇ ଆସିବୁ। କିନ୍ତୁ ଦୂରକୁ ହେଲେ ବୁଲିକିରି ଆସିପାରିବୁ। ଉଁ ହୁଁ କିନ୍ତୁ ଏତିକି ଏତିକି ଫାଇଦା ଏତିକି ଫାଇଦା ତମେ ପାଖରେ ଥିଲେ ତମେ ପଛେ ଯାଅ ମାସରେ ପଛେ ପାଞ୍ଚ ଦଶଥର ତ ଦେଖୁଥିବ। ସେତିକି ବଡ କଥା କିନ୍ତୁ ଯଦି ଦୂରରେ ରହିଲ ତାହେଲେ କୋଉ ବର୍ଷେ ଛଅ ମାସେ ଥରେ ବାସ
ଘରେ ଯିବ କିଛି ଅସୁବିଧା ହେଲେ ବି ତମେ ସଡ଼ନ ଯାଇକି ମାନେ ହଠାତ୍ ଯାଇକି ପହଞ୍ଚି ପାରିବନି।
ହଁ।
ଯାଇକି ପହଞ୍ଚିପାରିବନି ଏମିତି ପାଖରେ ଥିଲେ କଣ ସାଙ୍ଗେ ସାଙ୍ଗେ ଯିବ କିଛି ଗୋଟେ ଦେହ ପା ହେଲା ଯାଇକି
ହୁଁ ହଁ।
ସେଇଟା ଗୋଟେ ସୁବିଧା ଅଛି।
ସେଇଟା ତ।
ଆଉ ଘରେ କିଏ ଖାଇଲେଣି ନା ନେଇଁ?
ନାଇଁ କେଇ ଖାଇନୁ ବାପା ଏବେ ଆସିଲେ ମା ଗ୍ଲୁକୋଣ୍ଡି ପାଣି କରିଥିଲେ ବାପାଙ୍କୁ ପିଇବା ପାଇଁ।
ଆସିଲେଣି ବାପା?
ହଁ ବାପା ଏବେ ଆସିଲେ, ଆସି ଏବେ ପହଁ ଞ୍ଚିଲେ ଗାଧେଇବେ ଠାକୁର ନମସ୍କାର କରିବେ ତାପରେ ଖାଇବେ ଆଉ
କେତେ ଦୂର ଯାଉଛନ୍ତି କି ଡିଉଟି?
ଏଇ ମାନେ ଟିକେ ଦୂର କିନ୍ତୁ ସାଇକ୍ଲିଂ କରି ଯାଉଛନ୍ତି ନା। ଆଉ ବୟସ ହେଲାନି ସେଥିପାଇଁ ଟିକେ ବାଧୁଛି ଆଉ।
ଖରା ଦିନ ବି ସେଇଥିପାଇଁ ବାଧୁ ଥିବ ଆଉ ଖରାଟା ବି ହୋଉଛି।
ପ୍ରବଳ ଖରା ହଉଥିଲା।
କାଲି ପ୍ରବଳ ଖରା ହଉଥିଲା, ଆଜି ଏ ମେଘୁଆ ପାଗ କରିଛି କିନ୍ତୁ ଗରମ ଗୁଳୁଗୁଳି ହଉଛି। ତେଜ୍ ବେଶୀ।
ଆଉ ତାପରେ ଏବେ ବି ଟିକେ କାମ ପ୍ରେସର ବି ଟିକେ ପଡ଼ି ଯାଉଛି ତାଙ୍କ ଉପରେ। ଆଉ ଏ ବୟସରେ ତାଙ୍କୁ ଯଦି କହିବେ ସେ ମାନେ ଏତେ ସିରି ଚୂଢ ସେ ବେଲ୍ଟ ଟାଣ ଇଏ କର। ସେ ମାର୍ତୁଲ ମାର ସେ ଏ ବୟସରେ ଯୋଉ ବୟସରେ ମାନେ କରିବା କଥା ସେ ବୟସରେ ହଁ ଏ ବୟସରେ କଲା ବେଳକୁ ସେ ଯୋଉ ହାତୁଡ଼ି ମାଇଲା ବେଳକୁ ହାତ ଫାତ ସବୁ ପେନ୍ କରୁଛି ଆଉ।
ହୁଁ ତାଙ୍କୁ କଷ୍ଟ ହୋଉଥିବ ଆଉ।
ହଁ ହଉ ତୁ ଯାଆ ଆଉ ସେ ମାର୍ତୁଲ ମାରି ମାରି ମାନେ ହାତୁଡ଼ି ମାରିକି ମୋ ହାତ କାନ୍ଧ ବିନ୍ଧୁଛି କାନ୍ଧଠି ଟିକେ ମଲମ୍ ଲଗେଇ ଘଷି ଦେଇଥିଲି।
ହୁଁ ଯିବାରେ ଜମା ଇଛା ହୋଉନଥିବ ଡ୍ୟୁଟି ନା।
ନା ବା ତ ନା ଯିବାରେ ନାଇଁ ତାପରେ ଅଁ ଆଉ ଦେଢ଼ ବର୍ଷ ରହିଲା ଚାକିରି। ଆଉ କଣ କରିବେ ସେମତି କଷ୍ଟେ ମଷ୍ଟେ ଯାଉଛନ୍ତି ଆଉ।
କମ୍ପ୍ଲିଟ୍ କରିଦେଲେ ଗଲା।
ହଁ ଆ ଏବେ ତ ଛାଡ଼ି ହବନି ଦେଢ଼ ବର୍ଷ କେ ତେ ବର୍ଷ ଗଲାଣି ଆଉ ଦେଢ଼ ବର୍ଷ କଥା ଆଉ।
ତାପରେ କାମ ବି କଲେ ଅବଶ୍ୟ କଷ୍ଟ କାମ, କିନ୍ତୁ କଲେ ଦେହଟା ଫ୍ରି ରହିବ ଛାଡ଼ିକି ପୁରା ଘରେ ଯଦି ରହିଯିବେ ଗୁଁ ସବୁ ରୋଗ ମାଡ଼ିବ।
ହଁ ଏବେ ଯେ ତେ କା ଯେତେ ତମେ କାମ କରିବ ନା ସେତେ ଦେହ ଫ୍ରି ରହିବ।
ହଁ ଆଉ ନହେଲେ ଖାଲି ଘରେ ରହିଲେ କଣ ଏବେ ଜବ୍ କୁ ନ ଚାକିରି ନ ଯାଇ ଘରେ ରହିଲେ। ଖାଲି ଶୋଇବାକୁ ଇଚ୍ଛା ହବ କିଛି ତ କାମ ନାଇଁ ଖାଲି ଶୋଇବେ। ଶୋଇଲାଠୁ ଯୋଉ ସବୁ ରୋଗ ମାଡ଼ିବ।
ହଁ।
କି ନାଇଁ କରିବା କଥା ଆଉ ଦେଢ଼ବର୍ଷ ଅଛି କରିଦିଅନ୍ତୁ। ଦେଢ଼ ବର୍ଷ ପରେ ତ ରେଷ୍ଟ ନେବା ପୁଣି ପୁରା।
ହଁ ତାପରେ ବି ଏବେ ମାନେ ବୟସ ଯେତିକି ଅଛି ସେଇଥିରେ ଯେତିକି କାମ କରିବା ତାପରେ ବୟସ ବେଶୀ ହେଇଗଲେ ସେତେ ଖଟି ପାରିବେନି ନା। ଆଉ ସେତେବେଳେ ଉଁ ବି ଚଲା ବୁଲା ଯେତିକି କରିବ ଦେହ ପାଇଁ ଭଲ। ଆଉ ସବୁବେଳେ ହଁ ଯେତେ କାମ କରିବ ସେତେ ଦେହ ପା ଭଲ୍
ସେତେ ଦେହ ପାଇଁ ଭଲ।
ହୁଁ।
ବସିଗଲେ ତ ଦୁନିଆ ରୋଗ ହବ ନା ଆଉ ମା ସ୍ ଷ୍ଟ୍ରଙ୍ଗ ଅଛନ୍ତି?
ନାଇଁ ମାଆଙ୍କର ବି ଟିକେ ସେଇ ଆଣ୍ଠୁ ଗଣ୍ଠି ଟିକେ ଧରୁଛି। ହଁ କୀନ୍ତୁ ମା ସବୁ କାମ କରନ୍ତି କାହିଁକି ମିଛ କହିବି
ଆଜି କାଲି ଯାହାର ଶୁଣିଲେ ଆଣ୍ଠୁ ଗଣ୍ଠି।
ଉଁ ହଁ ଟିକେ ହଁ ସମସ୍ତଙ୍କର ବି ଟିକେ ଆଣ୍ଠୁ ଆଣ୍ଠୁ ରୋଗ ବାହାରୁଛି।
ଧରୁଛି ଖାସ କରି ସ୍ତ୍ରୀ ଲୋକ ମାନଙ୍କର ବେଶୀ।
ହଁ।
ହୁଁ ସ୍ତ୍ରୀ ଲୋକ ମାନଙ୍କର କାମ ପ୍ରେସର ଗୁଡା ରହିଯାଉଛି ସେଇଥିପାଇଁ ତାଙ୍କର ସବୁ ହଉଛି।
ହୁଁ।
ଆଉ
ଆଉ କଣ କୁହ। ହଁ ଶୋଇଛନ୍ତି ଏବେ ତାଙ୍କୁ ଉଠେଇବି ଯିବେ ଡ୍ୟୁଟି ଯିବେ। ହଁ ରଖୁଛି ଆଉ ତାଙ୍କୁ ଉଠେଇବି ପାଞ୍ଚଟାରେ ଆସିବେ ରଖୁଛି।
ହଁ ହଁ।